ହ୍ୟାଲୋ। ହ୍ୟାଲୋ।
ହୁଁ ହ୍ୟାଲୋ। ଆରେ ଭଏସ୍ କ୍ଲିଅର କର ହ୍ୟାଲୋ।
ହ୍ୟାଲୋ।
ହୁଁ ଶଭିଲା ଏଥର କୁହ। ହଁ ଆରେ ତମ ଭଏସେ ଶୁଭୁନି ଠିକ ରେ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ। ଶୁଭିଲା କି ତମ ଭଏସ ମୋ ଭଏସ ଶୁଭିଲା ତ ହ୍ୟାଲୋ। ହ୍ୟାଲୋ।
ତମ ନେଟ ତମ ନେଟୱାର୍କ ଡାଉନ ରହୁଚି ବୋଧେ।
ହଁ।
ହୁଁ ତମ ନେଟୱାର୍କ ଡାଉନ୍ ରହୁଚି ଟିକେ।
ଅ ବୋଧେ ହଁ ନ ଏମ୍ ନେଟୱାର୍କ ନାହିଁ ମ ଅଧା ଡାଟା ସରିଗଲାଣି।
ଓ ହଟସ୍ପଟ ଅନ୍ କରିଥିଲନି? ହୁଁ କଣ କରୁଚ?
ବସିଥିଲି ଆଉ। ତମେ? ହଁ ମୁଁ ଆଜି ରୋଷେଇ କରିକି ଖାଇଚି।
ଆଉ ରୋଷେଇ କଣ ହେଇଚି ଆଜି?
ପୁରୀ ପୁରୀ କୁ ଆଉ ଯୋଉ ଆଳୁ ତରକାରି।
କଣ କଣ?
ପୁରୀ ଆଳୁ ତରକାରୀ।
ଓ ଆଜି କୋଉ ଖୁସିରେ ମୋ? ବଡେ ଭଡେନା କଣ ବଡେ ଭଡେନା କଣ ଅଛି କୋଉ ଖୁସିରେ
ଇଚ୍ଛା ହେଲେ ଖାଇ ଦୋଉଛି ଆଉ।
ଆ
ହୁଁ
ଏକା ନା ମୁଁ ତ ଖାଇନି ରୋଷେଇ ଖାଇବି ନଅଟା ସାଢ଼େ ନଅଟା ଆସିକି।
ଅ ହ ହୁଁ ଆଉ ଭଲ ସବୁ।
ହଁ ମ ଭଲ।
ଆଚ୍ଛା ଆଚ୍ଛା। ଆଉ କଣ ଖାଇଚ।
ହଁ ଇଭିନିଂ ରେ ଟିଫିନ୍ କରିଥିଲି ଟିକେ ମାର୍କେଟକୁୁ ଯାଇକି।
ଖାଇକି ଆସିକି ଛାତରେ ଟିକେ ବସିଛି ଆଉ କଣ କରିବା।
ଆଛା। ହୁଁ ଖାଇନେବ।
ଖାଇବି ନଅଟା ସାଢ଼େ ନଅଟା ହେଇଯିବ ଖାଇଲା ଆସିକି।
ଅ ହ ଆଉ ଘରେ କିଏ କିଏ ଅଛନ୍ତି ହଁ ଖାଇସାରିଲିଣି।
ଭୁବନେଶ୍ୱର ତ ଏତେ ଜଲ୍ଦି ଖାଇବା କଥା ନୁହଁ ମୁଁ ଯେତେ ରହିଲେ ଭୁନେଶ୍ୱରରେ ଏଗାରଟା ଵାରଟା ହେଇଯାଉଛି ଲୋକ ଖାଇଲା ଆସିକି।
ହେତେବେଳେ ଆଉ ଥରେ ଖାଇବି।
ଆଛା ଭୁବନେଶ୍ୱରରେ ଯାହା ହେଲେ ବି ଆମ ଏପଟୁ ଲୋକ ଗଲେ ବି ନିଦ ଲାଗୁନି ଶୋଇଲା ଆସିକି ଏଗାର ଟା ଵାରଟା ହେଇଯାଉଚି। କାଲି
ହଁ ବା।
ହୁଁ
ଆମେ ବି ସେ ଏଗାଟା ବାଟା ହିଁ। ଖାଇଛୁ। ଏବେ ଶୋଇଚି ଯେ। ହଁ ଗାଁ ଦେଖଥିଲା ବେଳେ ବି ସେ ସେ
ଆରେ ଆଁ ଖାଇ ଦସଛନ୍ତି ଆମ ଏପଟେ ଖାଇ ଦଉଛନ୍ତି ସାତଟା ଆଟା ଯାଏ ମୁଁ ଆଉ ଘ ମତେ ଭଲ ଲାଗେନି ଭୋକ କରିବ ରାତିରେ ଆଉ।
ହୁଁ ହୁଁ।
ମେଲଭ।
ପୁଅ ପିଲାଙ୍କର ତୋ ବୁଲାବୁଲି ସବୁ କ କଣ ରାତି ଏଗାଟା ବାଟା ଯାକ ବୁଲାବୁଲି।
ଖରା ଦିନଟା ନାଁ।
ହୁଁ।
ଘରେ ଆଜି ବର୍ଷା ହେଇଥିଲାନା ନାଁ ହେଇନି?
ନା କିଛି ଆଜି ହେଇନି ଆଜି ଦିନ ବେଳକୁ ମାନେ କହିଆକୁ ଗଲେ ଦିଟା ପର୍ଯ୍ୟନ୍ତ ଖରା ହେଇନି ହେଲା।
ହୁଁ।
କାଲି ବହୁତୁ ଜୋର ଖରା ହେଇଥିଲା ଆଜି ଟୋଟାଲି ଖରା ନାହିଁ ଦିନ ଦିଟା ପର୍ଯ୍ୟନ୍ତ। ହଁ ଅ ତାପରେ ଟିକେ ଟିକେ ଖରା ହେଲା ଆଉ।
ଆଉ ଗରମ?
ଆଜି ସେତେ ନାହିଁ ଆଉ ସେମିତି ଆଉ।
ଉଁ।
କାଲି ତ ଏତେ ଜୋର ଯୋଉ ପ ବର୍ଷା ପବନ ହେଇଚି।
ହୁଁ।
ଗଛ ଫଛ ଭାଙ୍ଗା ଭାଙ୍ଗି ଅଛି ସେପଟେ ପଟେ ଲାଇନି ନାହିଁ। ଆଉ ଆମ ପଟେ ଅଛି ଲାଇନ୍ ଟା।
ହୁଁ ଲାଇନେ। ଲାଇନି ନଥିଲେ ହଇରାଣ ଗରମ ହଉଥିବ।
ହୁଁ। ଆଉ ଏପଟ ତ କରେଣ୍ଟ ଅଛି ଆଉ କାହିଁ ଦରକାର ତାଙ୍କୁ।
ଘରେ ଫୋନ୍ କରିଥିଲେ?
ହଁ।
ଘରେ କେତେବେଳେ କେମିତି କ ଥାଉ ସୁଖୀ ହେଇଚି। ଇଭିନିଂରେ।
ହଁ ମ। ନାଇଁ ଅ ସକାଳ କଥା ହେଇଥିଲି। ନା ନଅଟା ପରେ କଥା ହେବି ଆଉ।
ସବୁବେଳେ କଥା ହଉଛ ନାଇ କି?
ହୁଁ ହୁଁ। ସକାଳୁ ଘର କଲ୍ ଆଉଚି ଆଉ। ସନ୍ଧ୍ୟାବେଳେ ମୋ କଲ୍ ଯାଉଛି ଆଉ। ସନ୍ଧ୍ୟାବେଳେ ବି ମୁଁ ଯାଏ। ଆ--ଅ। ମୋ ଜେଜେଙ୍କ ଡେଥ ହେଇଥିଲା ତ।
ହୁଁ।
ହୁଁ ତ ଯାଇଥିଲି ଆଉ। ଅ ଡିସେମ୍ବର। ଜାନୁଆରୀ ବେଳକୁ।
ହୁଁ। ଘରେ ଏବେ ସବୁ ଦେହ ପା ଭଲ ଅଛି ସମସ୍ତକର ନା କି।
ହୁଁ ହୁଁ ଭଲ ଅଛି। ତମର?
ହଁ ସମସ୍ତ ଙ୍କ ର ଭଲ ଅଛି ଆଉ।
ହୁଁ ଆଉ ରୋଷେଇ କଣ ହବ?
ରୋଷେଇ ଆଉ ଆଜି ମାମୁଁ ଘରେ ଅଛି ତ କଣ କରୁଥିବେ କେଜାଣି।
ଶୁଣି ପାରୁନି?
ମୁଁ କହିଲି ମାମୁଁ ଘରେ ଅଛି ତ ସେ କଣ କରୁଥିବେ ରୋଷେଇ କେ ଜାଣେ।
ଅହୋ, ଯାଉନ ପଚାରିକି ପଳେଇ ଆସିବ ମାଇଁ କି? ହେ- ହେ
ମାଇଁକି କଣ ପଚାର ଏଇଠି ତ ଛାତରେ ସେ ଉ ଗଲେ ବାହାରେ ରେଷେଇ କରୁଛନ୍ତି ଦେଖାଯିବ।
ଓହୋ, ଆଚ୍ଛା।
ବଡ ଲାଇଟ ଲଗେଇଦେଇଛନ୍ତି। ଗରମକୁ ବାହାରେ ଚୁଲିରେ ରୋଷେଇ ହଉଛି।
ହୁଁ ଆଉ ଯୋଉ ଆ ଖେଳା ଖେଳି ସନ୍ଧ୍ୟାବେଳେ ନା
ସନ୍ଧ୍ୟାବେେଳେ ହଁ କ୍ୟାରମ୍ ଟିକେ ହଉଥିଲା ଶୀତ ଦିନେ ସେ ଖରା ଦିନେ କଣ ଖେଳିବୁ।
ଏ ଖରାଦିନେ ତ ଫୁଟବଲ ବହୁତ ଖେଳନ୍ତି।
ହଁ ସନ୍ଧ୍ୟା ଟାଇମ ରେ ନାହିଁ ଯେ ଏଇ ତିି ଚାରିଟା ପାଞ୍ଚଟା କ୍ରିକେଟ ଖେଳେ ଫୁଟବଲ ଖେଳେନି କ୍ରିକେଟ ଖେଳେ। ଏଇ ଫୁଟବଲ ମତେ ପସନ୍ଦ ନୁହଁ ଏତେ। କ୍ରିକେଟ ଖେଳିବି ଭଲି ଖେଳିବି।
ହୁଁ ହୁଁ।
ଆଉ କୁସୁମ କୋଳି ଅବିକା ଖାଇଲଣି ନା ଖାଇନ? ପଢାପଢି ତ ଗ୍ରାଜୁଏସନ ଗ୍ରାଜୁଏସନ୍ ତ ସରିଲା ସରିଲା ପରେ ପିଜି ପାଇଁ ଏକ୍ଜାମ ଯାଇକି ହେଲେ ବଢ଼ାପଢ଼ି ହେବ ବୟସ କ୍ଲାସ ଏମତି ଗୋଟେ ଗୋଟେ କେମିତି ହଉଛି କେତେବେଳେ କେମତି ୱିକରେ ମାସେ କେ ଦିଥର ତିନିଥର କ୍ଲାସ ହଉଛି।
ହୁଁ
ଅନଲାଇନ୍ କ୍ଲାସ ଉଠେଇ ଦେଇଛନ୍ତି ଏ ମୁଁ କହିଲି କୁସୁମ ଗୋ ଖାଇଲିଣି ନା ନାଇଁ? ନା ସେଟା ଜାଣିନାହାନ୍ତି?
ସେଟା କ କଣ ମୁଁ ଜାଣିନି।
କୁସୁମ କୋଳି ଜାଣିହାନ୍ତି ନାଇଁ କି?
ଯୋଉ ହ୍ୟାଲୋ ଜାମୁକୁଳି?
ଜାମୁ କୋଳି ନୁହଁ କୁସୁମ କୋଳି। ଜାମୁକୁୋଳି ତ ଯୋଉ କଳା କଳା ହବ ବଡ ବଡ।
ଆଉ କଣ ଖ -ଛନ୍ତି?
ନା ନା ସେଇଟା କୁସୁମ କୋଳି ଖଜୁର କୋଳି ବି ଜାଣିଛି। ସେଇଟା ନୁହଁ ସେମିତି ଖଟା ଖଟା ଲାଗିବ। କୁସୁମ କୋଳି ଟା ଖଟା ଖଟା ଟିକେ ଲାଗିବ। ତା ଚୋପା ଛଡ଼ା ହବ ଭିତରେ ନାଲ ନାଲ ହଳଦିଆ ଟାଇପ ର ଥିବ।
ଆଉ ମୁଁ ସେଇ ଟାକି? ସେଇଟା ତ ଆମ ଗୋଟେ ମୁଁ କେବେ ବି ଆଜି ଦେଖିନି କି ଖାଇନି।
ହଁ।
ଏ ଯୋଉ ଇଏ ଦେଖିଛି ଯୋଉ ଟିଭିରେ।
ହୁଁ ସେଇଟା ମସ୍ତ ଲାଗେ ଏଇଟା ସିଜନ୍ ନା। ମୁଁ ଭାବିଛି କାଲି ଯିବି ଆଉ ଖାଇବା ପାଇଁ ଆଉ।
ଆଉ ଦେଖିବା ଫଟୋ ଫଟେଇବ ତ? ମୁଁ କେବେ ତାକୁ ହାତରେ ଧରିକି ଟଚ୍ ବି କରିନି କେବେ ବି।
ହୁଁ ଆମ ଏପଟେ ଉଁ ଗଛ ପାଖାପାଖି ରହୁଛି ତ।
ଆଉ ଓହୋ ନାଇଁ ସେ ମୁଁ ଦେଖ ମାନେ ଶୁଣିଛି ଗୋଟେ ଥର। କୋଳି ଆଉ ସବଡ ବର୍ତମାନ ଅଲଗା ଅଲଗା ନ ମୁଡ଼ା ନା। ହଁ। ଆ ମୁଁ ବି ଆମ ଘରେ ବି ଆଉ। ନା ମୋ ମା ଵି ଖାଇଥିବେ କି ନଖାଇଥିବେ ମୁଁ ଜାଣିନି। ଆମର କି ମୁଁ କେବେ ବି ଆଜି ଯାଇ ଦେଖିନି ଏତେ ବଡ ହେଲିଣି ଆଜି ଯାଇ କେବେ ବି ଦେଖିନି।
ହୁଁ ଆମେ ସବୁ ବର୍ଷ ଯାଇଛୁ ଖାଇକି ଆସିବୁ।
କଣ କହିଲ।
କହିଲେ ଆମେ ସବୁ ବର୍ଷ ହିଁ ଖାଇବୁ ନାଁ ଆମେ ଗାଁ ରେ ଯେହେତୁ ପ୍ରାୟ ରହିଲୁ।
ହଁ ନାଇଁ ଗାଁରେ ନହଲେ ଆମ କଣ ଗାଁରେ ନୁହ ନା କଣ କିନ୍ତୁ। ଓ ସେଇ କୋଳି ତ ମୁଁ ଆମ ଆଡେ କାହିଁ ଖାଇନି କି ଯୋଉ ଦେଖିନି।
ଝିଅ ପିଲାଙ୍କର ସେଇଟା ବହୁତ ପସନ୍ଦ ନା। ଖଟା ଖଟା ଲାଗିବ ଲୁଣ ଲଙ୍କା ଟିକେ ପକେଇକି ଟିକେ। ଫ୍ରିଜରେ ରଖିଦଲେ ବି ଆହୁରି ଟେଷ୍ଟ ଲାଗିବ।
ହଁ ତାହେଲେ। ଖାଇବା ଆଉ। ରୁଟି ହେଇ ସାରିଲେ ଖାଇବି ଆଉ।
କାଇଁ ବାଟରେ କୋଉଠି ବିକା ହେଲା ବେଳେ ବି ମୁଁ ଦେଖିନି ଜାମୁ କୋଳି ଟା ବିକା ହଉଛି କିନ୍ତୁ। କୁସୁମ କୋଳିଟା କାଇଁ ବିକା।
ହଁ ଖଜୁରୀ କୋଳି ଜାମୁକୋଳି ତା ସାଙ୍ଗରେ ଯୋଉ। ଆଉ କଣ୍ଟେଇକୋଳି ଵି।
ହଁ। ଏଇ କୁସୁମ ଗୋଳି ଟା ବିକା ହେଇନି କେବେ।
ଆଉ ବରକୋଳି ବି ବରକୋଳି ନା। ସେଇଟା ସେଇଟା ବି ସେଇୁ ଚାରିଟା କୋଳି ପୁରା ବଢିଆ ସେ ବିକ୍ରି ହୁଏ।
ହୁଁ ହୁଁ ହୁଁ।
ଆଉ ଏଇଗୁଡା ମୁଁ ତ ଇୟାକୁ ଶୁଣିନି ମତେ କୁଆଡେ ଅଧିକ ଥିବ କଣ ଥିବ।
ହୁଁ ହୁଁ ହୁଁ ହୁଁ।
ହୁଁ। ହଁ ଭଲ ସବୁ ତମର।
ହଁମ ସବୁ ଭଲ କଣ କରିବା ଗୋଟେ ଗୋଟେ ଜବ୍ ଖୋଜୁଛି। ଜବ କଉଠି ହେଲେ ଭଲ ଦେଖିକି ଯିବି ହାରି ଆଉ।
ହଁ।
ଆ ମିଳୁଚୁ ଯେ ଭୁବନେଶ୍ଵର ଆଠ ଦଶ ହଜାର ଖାଇ ପିଇବୁ ରହିବୁ ସେଆ ଚଳି ହବ କି।
ନାଁ। ଭୁବନେଶ୍ଵରରେ ମିଳିବ ହେଲା ଆଠ ଦଶ ହଜାର ପୁଅ ପିଲା ମାନଙ୍କ ପାଇଁ। ମିନିମମ ମାକ୍ସିମମ ଦଶ ହଜାର ଟଙ୍କା ଉପରକୁ ହବ। ପନ୍ଦର ଭିତରେ ନା ନା।
ହୁଁ।
ପନ୍ଦର। ବାର କଣ କହୁଛ ଆଉ ପନ୍ଦର କହୁନ।
ଅନ୍ତର ଯେ ସେ ସେମିତିଆ କାମ ଭାଇ କରିହବନି ସେଲସ କାମ ମୁଁ କରିପାରିବିନି।
ଖାଲି କଣ ସେଲସ ତମର। ପୁଣି ଯୋଉ ଅଛି ଅଫିସରେ। ଆଛା। ଆସିଷ୍ଟାଣ୍ଟ ଅଫିସ ହେଲଥ କେତେ କଣ ଅଛି।
ମତେ ଯେତିକି କମ୍ପ୍ୟୁଟର ଲାଇନ୍। କାମ ଦବ ସେତେ କରିବି କାହିଁକି ନା ପ୍ରଥମରୁ କଣ ଫୁଡ ଲାଇନ କାମ କରି କରିକି ଆସିଛି।
ହଁ ତାହେଲେ ତୁ ବଢିଆ ଜବ।
ହୁଁ କୋଉଠି ମିଳୁଛି କହିଲ ଖାଲି ଏ କହୁଛ ବଢିଆନା ଖାଲି। ମିଳୁନି ବୋଲି କଥା ପଡିଚି।
ସାର୍ ଙ୍କ ନମ୍ବର ଦେବି ତମେ କଲ୍ କରିକି କ
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହଉଦବ। ସମ୍ ରେକାଳେ ଥରେ ବୁଝିଥିଲି ଯେ ସିଏ ଆଟେ ନାଣ୍ଡ କିନ୍ତୁ ସାଲେରୀ କହିଲା ଦଶ ହଜାରେ ଏଥିରୁ ଖାଇବ ଏଥିରୁ ରହିଲେ ଆସିକି କହିଲି ଭୁବନେଶ୍ୱର ସେଇଆ ଗାଁ ସବରେ ହଁ
ଏଇବରାଲ ସାଲେରି କଣ ଦଶହଜାରେ?
ହଁ ବା ସେଥିପାଇଁ ତ ମୁଁ ଗଲିନି। ମୁଁ କହିବା କଥା ଘରେ କାହିଁକି ରହିବା।
ହୁଁସାର୍ ଙ୍କ ନମ୍ବର ତ ଯଦି କଲ୍ କରି କଥା ହବ। ଦିନ୍ କଥା ହବ ଆଉ।
ବସ୍
ହଉ ଠିକ୍ ଅଛି। ଆଉ ରଖୁଚି।
ହୁଁ।
ହଉ। ହଁ।
ରଖୁଚି ଅଁ।
ହଁ
ହାଲୋ।
ହଁ ହଁଁ
ହାଲୋ କାଟୁନୁ ଫୋନ୍ ଟା। ହଁ